ହ୍ୟାଲୋ। ହ୍ୟାଲୋ ଏଇ ବସିକି ଝିଅକୁ ଖେଳୁଥିଲି ଆଉ ତମେ କଣ କରୁଥିଲ।
ମୋର ବାବୁ ଏବେ ଗଲା ବାବାଙ୍କ ସହିତ ପାର୍କ ଯାଇଛି ବୁଲିବାକୁ ଟିକେ ଫ୍ରି ହେଲି।
ସେଏ ଖାଇଲା।
ହଁ ହଁ ଖାଇଲା ଛଅଟାରେ ଖାଇଲା ଛତୁଆ ଟିକେ ଗୋଳେଇକି ଦେଇଛି ଖାଇଲା।
ଓ ଆଉ କଣ ସବୁ ସିଏ ଖାଉଛି ଦିନ ସାରା।
ଦିନ ସାରାରେ ଭାତ ଘଣ୍ଟାରେ ତାକୁ ଭାତ ଦଉଛି ଖିଚଡି କରି ଭାତ ଡାଲି ଆଉ ପରିବା ଏକ୍ସ୍ରୋ ଆଉ ସକାଳେ ସେ ଛତୁ ଛତୁଆ ଖାଉଛି ସନ୍ଧ୍ୟାରେ ଏବେ ଛଅଟାରେ ଛତୁଆ ଖାଉଛି ଆଉ ତା ରାତି ନଅଟା ଦଶଟାରେ ତାକୁ ପୁଣି ଛତୁଆ ଦେଇ
ଓହୋ।
ଆଉ ଝିଅ କଣ କରୁଛି?
ଏଇ ଖେଳୁଥିଲା ଏବେ ପାର୍କରେ ତାକୁ ଗୋଟେ କଣ ପଚାଶ ଟଙ୍କା ଟେ ମିଳିଲା ଦୌଡିକି ଯାଉଛି ଠାକୁର ପାଖରେ ଦେଇଦବ।
ହଁ।
ଆଉ ଆଜି କଣ ସବୁ ରୋଷେଇ ହେଇଥିଲା?
ଆଜି ଆମର ରୋଷେଇ ହେଇଥିଲା ଭାତ, ଡାଲି, ଶା ଆଉ ଆଳୁ ଚ ଟା।
ହୁଁ। କି ଶାଗ?
ସୁଲସଲିଆ ଶାଗ ବୋଲି କହିଆକୁ
ଓହୋ ତାକୁ କେନ୍ତି କଣ ବନେଇଥିଲି ଡାଇରେକ୍ଟ ନା ଆଉ କଣ ବାଇଗଣ ଫାଇଗଣ ବି।
ନା ନା ଖାଲି। ଫୁଟଣ କରିକି ଫୁଟଣ ସହିତ ପିଆଜ ରସୁଣ ଆଉ ଇଏ ଜିରା ସୋରିଷ ଫୁଟଣ କରି ତା ତା ସହିତ ଶାଗ ଦି
ଓ ଆଉ ତମ ସବୁ କଣ ଭଲ ବନେଇ ସେ
ହଁ ଏମିତି ବନେଇ ଆସେ।
କଣ ଗୋଟେ ଭଲ ଆଇଟମ ତମର କଣ ବନେଇ ଆସେ କେମିତି କଣ କରୁଛ କହୁନ?
ମୋର ମୋର ଫବ୍ରାଇଟ ଆଇଟମ, ଆମର ଏଠି ସ୍ପେସିଆଲ ହେଉଛି ଆନ୍ଧ୍ରାର ଚିକେନ୍ ଦମ୍ ବିରିୟାନୀ।
ଓହୋ। ଜାଣିଛ।
ହଁ ଚିକେନ ଦମ ବିରିୟାନୀ ବନେଇ ଆସେ ମତେ।
କେମିତି କଣ ଟିକେ କହୁନ, ମୁଁ ବି ଟିକେ ଚେଷ୍ଟା କରିବି।
ଆଉ ଚିକେନ ଦମ ବିରିୟାନୀ ରେ କଣ ନା ଅଛି ଇ ଚାଉଳ ଯୋଉ ବସୁମତୀ ରାଇସ୍ ରହୁଛି ବାସମତୀ ରାଇସ୍ କୁ ପା ମାନେ ପାଣି ଫାଷ୍ଟ ଫୁଟେ ଦବ ସେ ଏଥିରେ ଟିକିଏ ତେଜପତ୍ର, ଅଳେଇଚ, ଲବଙ୍ଗ, ଘିଅ, ଲୁଣ ଦେଇକି ଫୁଟେଇଦବ, ଫୁଟେଇ ସାରିଲା ପରେ ସେ ସେଇଥୁ ସେଥିରେ ଚାଉଳ ବାସୁମତି ଚାଉଳ ଯୋ ମାନ ଭି ଭି ଯିଏକି ରଖିଥିବ ଅଧଘଣ୍ଟା ସେଇଟାକୁ ପକେଇବ। ସେଇଟା ପକେଇବା ଅଧା ଫୁଟି ଅଧା ଫୁଟି ସାରିଲା ପରେ ସେଇଟା କାଢିକି ଛାଣିକି ସାଇଡ କରିଦବ, ଏବେ ଯୋଉ ମାଂସ ଯେମିତି କଷା ହଉନି, ସେମତି ମା ମାଂସକୁ ଚିକେନ କୁ ମିଶେଇଦବ ମସଲା ମସଲି ଦେଇକି କି ଅଦା ରସୁଣ ପେଷ୍ଟ ଦେଇକି ତେଲ ଫେଲ ହଳଦୀ ମରିଚ ମଚ ଗୁଣ୍ଡ ଏଇ ସବୁଗୁଡା ଦେଇକି ମସଲା କଷି ଦେଇକି ରଖିଦେଇଥିବ। ରଖିସାରିଲା ପରେ ସେଇଟାକୁ କଷିଦବ ଦହି ଟିକେ ଟିକେ ବା ବାସ୍ନା ଇଏ ହେଲା ପରେ ଟିକେ ତାର ତେଲ ଯେତେବେଳେ ବାହାରିବ ସେତେବେଳେ ଦହି ଟିକେ ପକେଇକି କଷିଦବ। କଷି ଦେଇ ସା ରିଲା ପରେ ତାର ଝୋଳ ବାହାରିବ ଏଇଟା କଣ ଲେଏରେ ଲେଏରେ ହିସାବରେ ସଜା ହବ।
ହଁ ମାନେ ଟିକେ ଭାତ ଟିକେ ଏଇ ସବୁ
ହଁ ଚିକେନ୍। ଚିକେନ୍ ଝୋଳ ଟିକେ ଚିକେନ୍ ଏମିତି ମିଶେଇକି ଉପରେ ଉପରେ ଲେୟର ଲେୟର କରି ପକେଇବୁ। ଉପରେ ଟିକେ ଯୋ ରଙ୍ଗର ଇଏ ମେ ହ ଯୋଉ ଫୁଟ କଲ୍ ହଁ କଲର ସେ କଲରକୁ ଟିକେ ପକେଇବ ଘିଅ ଟିକେ ପକେଇବ ଆଉ ପିଆଜ ଗୁଡା କଣନା ଇଏ ଭାଜିଥିବ ତେଲରେ ଭଲସେ ଟିକେ।
ଫ୍ରାଇ ଯୋଉ କରନ୍ତି ହଁ ହଁ।
ଫ୍ରାଇ ହେଇଥିବ ସେଗୁଡା ଉପରେ ପକେଇ କି ତା କୁଦମ ଲଗେଇ ଦେଲେ ହେଇହେଲା କଭର କରି କିଦମ ଲଗେଇବାର ଅଛି। ତାର ସେ ମାନେ ପୁରା ସ୍ଲୋ ଆଞ୍ଚ୍ ରେ ସେଇଟା ହୁଏ ହବ। ଦଶ ପନ୍ଦର ମିନିଟ୍ ଲାଗିବ ହେଇଯିବ।
ହେଲେ ଏଇଟା କଣ ସେ ଯୋଉ ଏମିତି ଇଏ ପ୍ରେସର କୁକରରେ ନା ଏମତି ହଣ୍ଡା ଭଳିଆ। ହେଲେ ସେ ପାଣି ମା ତ କେମିତି ଦୋଉଚ?
ପାଣି ମାପ ମାନେ ଯୋଉ ଚାଉଳ ଯଦି ଗ୍ଲାସଟେ ନେବ ତ ଦିଇ ଗ୍ଲାସ ପାଣି ମାପ ଏମିତି ନୁହେଁ ଏଇଟା ଆମେ ବିରିୟାନୀଇ ଇଏ ମାନେ ପଲୋଉ କରନୁ ନା। ତ ପା ଭା ତ ଯେମିତି ବନା ହୁଏନି ପାଣି ନି
ହଁ ହଁ।
ପାଣି ଯେମିତି।
ହୁଁ।
ପାଣି ଫୁଟିଲେ ଆମ ଚାଉଳ ଯେମିତି ପକ
ହୁଁ ଓ ହୋ। ହଁ ଭଲ କେତେ କଣ ଜାଣିଛ ଆଉ ଆମର ତ ସେମିତି କିଛି ଏତେ ମସଲା ମସଲି ଆମ ଶାଶୁ ଘରେ ହୁଏନି ଆମର ସବୁ ସାଧା ସିଧା ମସଲା ଫସଲା ଏତେ ନୁହଁ ଏଇ ସନ୍ତୁଳା ବେସର ଏଇ ସବୁ ହୁଏ।
ଆପ
ଛ
ପୁଇସ ନା ପୁଇସ ଶାଗ ସେଇଠି ଦି ଖାଆନ୍ତି।
ହଁ ପଇସା ସବୁ ପ୍ରକାର ଶାଗ ଯେମିତି ଆମର ସଜନା ଶାଗକୁ ଏପଟେ କଣ କରନ୍ତି ମୁଗ ଡାଲି ସହିତ ଅ ମୁଗ ଡାଲି ସବୁବେଳେ ସବୁ ଡାଲି ସହ ସିଝା ହୁଏ ପ୍ରେସର ରେ ଆମର କିନ୍ତୁ ମୁଗ ଡାଲିକୁ କଢେଇ ରେ ପାଣିଆ ପାଣିଆ କରି କଲେ ଭାରି ବଢିଆ ଲାଗେ ଆମ୍ବୁଲ ଦେଇକି ଖଟଟା ଦେଇକି। ତ ଆମର କଣ କରନ୍ତି? ମୁଗ ଡାଲି ରେ ପରିବା ଫରିିବା ସବୁ ସିଝେଇ ଦେଇକି ପ୍ରଥମେ କଣ କରନ୍ତି ମୁଗ ଡାଲି ପରିବା ଅଳ୍ପ ଗୋଟେ ସିଟିରେ ପ୍ରେସର ରେ ଦେଇଦିଅନ୍ତି ତାପରେ ତାକୁ କଣ କରନ୍ତି କଢେଇରେ ବସେଇକି ପୁରା ପରିବା ଅଳ୍ପ ସେ ପୁଅର ପରିବା ସିଝିକି ମ ମୁଗ ଡାଲି କିନ୍ତୁ ଭାଜିକି ପଡେ ନହଲେ ଲାଳୁ ବା ଲାଳୁ ବାଲା ତ ଏଇଟା ଆଗ ଭାଜି ଦେଇକି ତାପରେ ତାକୁ ମୁଗ ମୁଗ ଡାଲି ପରିବା ଫରିବା ଯାହା ଯାହା ପରିବା ବାଇଗଣ କଖାରୁ ସାରୁ ଛୁଇଁ ଆଉ ସବୁ ପଡେ ସବୁ ବା ସବୁ ପଢିକି ତାକୁ କଢେଇରେ ରଖିବା ପରେ ଟିକେ ସିଝିଗଲା ପରେ ତାକୁ କଣ କରନ୍ତି ଅଲଗାରେ ବାହାର କରିଦେଇକି ପୁଣି ଅ ଭୃଷଙ୍ଗ ପତ୍ର ଲଙ୍କା ଆଉ ରସୁଣ ଫସୁଣ ଦେଇକି ଉ ଇଏ ଫୁଟଣ କରିଦିଅନ୍ତି ତା ପୂର୍ବରୁ କିନ୍ତୁ ଯେତେବେଳେ ସିଝିବ। ପୁରା ପ୍ରଥମରୁ ଖ ଖଟା ପକାନ୍ତିି ପ୍ରଥମରୁ ଖଟା ପକେଇଲେ ଖଟା ହେଇଯି ଯଉ ସିଝିବା କାଢିବା ବେଳକୁ ଟିକେ ଆମ୍ୱୁଲ ପକେଇକ ଖଟା କରିଦେଲେ ସେ ଟିକେ ଖଟାଳିଆ ଆସେ ଆଉ ବଢିଆ ଲାଗେ ଆଉ ଏମିତିରେ ବି ଖାଲି ଶାଗ ବି ମୁଗ ଡାଲି ଦେଇକି କେମିତି ଭଜା ଟାଇପରେ ବି ଅପ୍ଳ ଦରସିଝା ଟାଇପ ରେ ବି ଗୋଟେ କରିକି କରନ୍ତି ଆଉ ତ ଆମର ତ ଏ ପଟେ ଖଡା ଗୁଡାକ ବି ଦୁନିଆ ଖଡା ଗୁଡାକ ବି ବେସର ଫେସର କରନ୍ତି ପରିବା ଫରିବା ଦେଇକି ତ ତ ଶାଗ ଟିକେ ଏପଟେ ସବୁ ଶାଗ ଖାଆନ୍ତି। ଏଇଟି ନା ବହୁତ ଶାଗ ଖାଆନ୍ତି ଆଉ ସନ୍ତୁଳା ଫନ୍ତୁଳା ବେସର ବହୁତ କରନ୍ତି। ହ ଏପଟେ ସବୁ ଏ ପୋଇ ଶାଗରେ ପୋଇ ଶାଗରେ ଗୋଟେ ଗୋତେ ହୁଏ କି ଆମର ଶାଗ କ ଯେମିତି କହିଲି ପରିବା ଫରିଆ ଦେଇକି ଶାଗ ସହିତ ଗୋଟେ ଘାଣ୍ଟ ଟାଇପ ର କରନ୍ତି ବେସର ଟାଇପ ର ଏଇ ଯୋଉ? ଆମର ସୋରିଷ ଦିଆ କରିକି ଆଉ ଗୋଟେ କରନ୍ତି କି ପୋଇ ସାଗର ଯୋଉ ପତ୍ରକୁ ଏଇଟା ଯୋଉ ପଇସା କ କରନ୍ତି ପଇସା ସାଙ୍ଗର ଯୋଉ ଡାଳ ଆଉ ପତ୍ର ସବୁ ପଡିକି ମ ପର ପରିବା ପଡିକି ହୁଏ ଆଉ ଗୋଟେ ହୁଏ ଖାଲି ପୋଇଶାଗର ପତ୍ରକୁ ଧୋଇ ଦେଇକି ଚାଉଳ ସକାଳୁ ଭିଜେଇ ଦେଇଥାନ୍ତି। ଚାଉଳ ଭିଜେଇ ଦେଇକି କଣ? କରନ୍ତି ଚାଉଳକୁ ରସୁଣ ଟିକେ ଜିରା ଟିକେ ଅ ରସୁଣ ଜିରା ସବୁ ଦେଇକି ଟିକେ ଟେ ଅ ଇଏ ଆମର ଲଙ୍କା ଦେଇକି ଗ୍ରାଇଣ୍ଡ କରିଦିଅନ୍ତି। ଗ୍ରାଇଣ୍ଡ କଲା ବଳେ ସେଇଟା ଗୋଟେ ପିଠ ଭଳିଆ ହେଇଯାଏ। ସେଇ ପିଠଉରେ ପୋଇ ଶାଗ କ ଆମର ମାନେ ପୋଇର ଯୋଉ ପତ୍ର କୁ କାଟିକି ସେଇଟାକୁ ଭ ଦେଇେଇକି ଏମିତି ଭଜା ଭଳିଆ। କରନ୍ତି ସେଟା ବି ଭାରି ବଢିଆ ଲାଗେ କ୍ରିସ୍ପି ଲାଗେ ଭଲ ଲାଗେ ଆଉ ଆଉ ଗୋଟେ
ମା ବନ୍ୟ
ହଁ ହଁ। ଆଉ ଏ ଆଣିନି ଆଣିନି ଆଉ ଗୋଟେ କରନ୍ତି ଆମର ଏପଟେ ଏପଟେ ଗୋଟେ ଆମର କଣ ଗୋଟେ ଶାଗ କୁହନି ମୁଁ ଏପଟେ ଯୋଉ କାମ କରେ ଏଇଠି ଏଇଠି ଗୋଟେ ଅଛି ଉଁ କଣ ଗୋଟେ କଣ ଗୋଟେ ଶାଗ ଟା ମୋ ନା ଟା ଭୁଲିଗଲି ବଢିଆ। ଶାଗ ଖାଲି ପିଆଜ ଦେଇକି ଟିକେ ଭାଜିଦବା ଏତେ ବଢିଆ ଲାଗେ ଆଉ ଏପଟେ ଦୁନିଆ ଶାଗ ମୁଁ ସେତିକି ନା ଜାଣିନଥିଲି ଏଠି ଏତେ ସବୁ ପ୍ରକାର ଶାଗ ଅଛି ଶାଗ ଫାଗ ବହୁତ କ ଆଉ ଏଠି କଣ ସବୁ ଜିନିଷରେ ଦେଖିବ ପରିବା ଫରିିବା ପକେଇକି ଶାଗ ସବୁ। ଯେମିତି ଡାଲମା ସବୁ ପନ ପନିପରିବା ସବୁ ଡାଲି ସହିତ ସବୁ କିଛି ନ୍ୟୁଟ୍ରିସନ ପୁରା ରୁହ ସେମିତିଆ ସବୁ ପଡିକି ବନାବେ ସନ୍ତୁଳା ସେମତି ଶାଗ ସେମିତି ବେସର ସେମିତି ସବୁ ଜିନିଷ ସବୁ ସବୁ ପୁରା ସବୁ ଜିନିଷ ଭରିକି ସବୁ? ହ ବନା ହୁଏ ତ ଆଉ ଏପଟେ ସବୁ ଟିକେ ମସଲା ଫସିଲଲା କମ ତରକା ବି କରନ୍ତି ତରକାରି ଆମିଷ ବି ବନାନ୍ତି ତରକାରୀ ଟା ଭାରି କମ୍ ଯେମିତି ଆମର ସେ ପଟେ ମୋ ବାପ ଘରେ ତ ସିଆଡେ ମୋ ବାପା ସବୁ ବନାନ୍ତି ସେ ସବୁ ତେଲ ମସଲା ଅଧିକ। ଭଲ ବନାନ୍ତି କିନ୍ତୁ ତେଲ ମସଲା ଅଧିକା କିନ୍ତୁ ମୋ ଶାଶୁ ଘରେ ଶାଶୁ ଯାହା ବନାନ୍ତି ସବୁ ହଉଛି ତେଲ ମସଲା କମ କିନ୍ତୁ ଭଲ ଲାଗେ। ଭଲ ଲାଗେ ଖାଇବାକୁ। ଆଉ ଏମିତି ସବୁ ଇଆଡେ ଆଉ।
ଆମର ଶାଗ ମାନେ ଯୋଉ ଡାଲି ହୁଏ। ନା ଡାଲିରେ ପାଳୁଙ୍ଗ ଶାଗ ଯୋଉ ପାଳୁଙ୍ଗ ଶାଗର ଖଟା ଶାଗ ଥାଏ। ଆଉ ମିଠା ଥାଏ ଦୁଇଟା ପାଳୁଙ୍ଗ ଥାଏ ନା ତ ସେଇଟାର ଶାଗ ଉ ଶାଗ ଡାଲି ହୁଏ। ତ ଆମ ସାଇଡରେ କଣ ମାନେ ମୋ ବା ବାପା ଘର ଯାହା ଅଛି ସେ ଡାଲି ଶାଗ ଶାଗ ଡାଲି ବୋହୁତ ହୁଏ କାଉରିଆ ଶାଗ ଡାଲି, ପାଳୁଙ୍ଗ ଶାଗ ଡାଲି, ଆଉ ଯଅ ଅ ନର୍ମାଲ ଯୋଉ ଶୁନଶୁନିଆ ଶାଗ ବୋଲି କୋହୁଥିଲେ ଆମର ଆମ ସାହିରେ ଏଇରା ସବ
ହୁଁ ହୁଁ ହୁଁ। ଆଉ ଗୋଟେ ତମର ଗୋଟେ କଣ ଗୋଟେ ସେ ଯୋଉ ଖଟା ଶାଗକୁ ଗୋଟେ କଣ ଆଚାର କେ ଖଟା ଗୋଟେ କଣ ହୁଏ?
ହଁ କାଉଁରିଆ ସେଇଟା କାଉଁରିଆ ଶାଗ ସେଇଟା ହିଁ ଖଟାଥାଏ ଭଲଥାଏ ବୋହୁତ ସେଇଥିରେ ବୋହୁତ କ୍ୟାଲସିୟମ ଅ ଛି ବୋ
ପାଇଁ ମାନେ ସେ କଣ ଆଖି ପାଖି ପାଇଁ ଭଲ ନା କଣ?
ହଁ ମାନେ ରହୁଚି ନା ତ ସେମାନେ ସାତ ସପ୍ତାହକୁ ଗୋଟେ ଥର ହେଲେ ଖାଇବା ଦରକାର ବୋହୁତ ଭଲ ଶାଗ।
ସେ ଯେ ସେଇଟା କେହି ଜାଣିନାହାନ୍ତି।
ତ କାଉରିଆ ଶାଗ କଣ ଡାଲି ହୁଏ ଆଉ ଗୋଟେ କାଉରିଆ ଶାଗ ଚିଙ୍ଗୁଡି ହୁଏ। ଚିଙ୍ଗୁଡି ସହିତ ରନ୍ଧାହୁଏ ସେଇଟା ଗୋଟେ ବଢିଆ ଥାଏ ହଁ କାଉଁନିଆ ଶା କାଉଁରିଆ ଶାଗ ଚିଙ୍ଗୁଡି ବୋହୁତ ଭଲ ଥାଏ।
ଉଁ ହୁଁ। ଭଲ ଆଉ। ତ ଜାଣିଚ ତମେ ଜାଣିଚ ଗୁଡାଏ ଜିନିଷ ମୁଁ ତ ଶିଖିନି କିଛି ଏଇ ଶାଶୁଘରକୁ ଆସିକି ଟିକେ ଯାହା ଶିଖିଛି ଆମିଷ ତ ମୁଁ ଏ ଯାଏଁ ଜମା ଶିକିନି ତରକାରୀ ବି କରିବା ଭଲ ଭଲସେ ଶିଖିନି ମୁଁ ଯାହା ଡାଲି ଫାଲି, ଭଜା ଫଜା, ଡାଲମା ଫାଲମା, ସନ୍ତୁଳା, ବେସର, ଏସବୁ କରିଦିଏ। ତରକାରୀ ମସଲା ତରକାରୀ ଏ ଯାଏଁ ଶିଖିନି ଦେଖିବା ଶିଖି ହୋଉ ତାହେଲେ ତମେ ଯାଅ କଣ କରିବ ଆଉ। ପରେ କଲ କର ଆଉ ହେଲା।
ହଁ ହଁ ହଁ ହଁ ଠିକ ଅଛି। ହଁ।